ହାଲୋ। ହାଲୋ।
ହାଲୋ କମିଲା।
ଆଜ୍ଞା ଆୱଜ ଆସୁଛି।
ହଁ ହଁ।
ଆପଣଙ୍କର ଭଏସ ଟା ଟିକେ ସ୍ଲୋ ଆସୁଛି ବୋଧେ।
ଆଚ୍ଛା ଶୁଭିଲା ଏବେ?
ଆଜ୍ଞା ଆଜ୍ଞା। କେମିତି ଅଛନ୍ତି।
ଭଲ ଆପଣ।
ହଁ ଭଲ।
କଣ କରୁଥିଲେ ଏବେ?
ଏ ରୋଷେଇ ଚାଲିଛି।
ଆଚ୍ଛା।
ଆପଣ କରି ସାରିଲେଣି।
ନା ମାମା କରୁଛି।
ମାମା କରୁଛନ୍ତି ଆଛା। ଆଉ ଆଉ ସବୁ କେମିତି ଚାଲିଛି?
ଠିକ୍ ଠାକ୍।
ବର୍ଷା ହଉଚି?
ବର୍ଷା ହଁ ସକାଳୁ ବହୁତ ଜୋରସେ ହେଇଥିଲା। ଏବେ ଟିକେ ଛାଡିଛି।
ହଁ ଏଇ ବର୍ଷ ଗରମ ବି ତ ପ୍ରବଳ ହେଇଥିଲା ନା।
ମାନେ ହଁ ଏବେ ଯାଇ ବି ଖରା ହଉଛି।
ହଁ ଗରମ ଟା ଏବେ ଯାଇ ବିି ଅଛି। ହେଲେ ବର୍ଷା ଟିକେ ହେଲା ବେଳ କୁ ପାଗ ଟିକେ ଥଣ୍ଡା ହୋଇଛି ଆଉ। ହୁଁ।
ଆଉ ଖାଇବେ କେତେବେଳେ?
ଆମର ପିଲାମାନେ ସବୁ ସ୍କୁଲ ଯାଇଛନ୍ତି ତ। ଆସିବେ ତାପରେ ସବୁ ଖିଆ ପିଆ ହବ ଆଉ।
ଆସିବେ କେତେବେଳେ।
ସେମାନେ ସେଇ ଦିଟା ପାଖାପାଖି ଆସନ୍ତି ସବୁ।
ଓ ଯୋଉ ପ୍ରାଇଭେଟ ଫୁଡ।
ଆଜ୍ଞା।
ଆଚ୍ଛା।
ଆଉ ସବୁ ଏ ବର୍ଷ ତାହେଲେ ରଜ କେମିତି ମାନିଲେ।
ହଁ ଭଲ।
କିଛି ପ୍ରୋଗ୍ରାମ ରେ ପାର୍ଟିସିପେଟ କରିଥିଲେ?
ହୁଁ-ନାଁ ଆଉ ସେମତି। ଆଷ୍ଟ ଏଇ ବର୍ଷ ଆମ ଗାଁରେ ତ ରଜ ମହୋତ୍ସବ ହେଲା। ଦ କରିଥିଲେ ଏମିତି ବେଶୀ କିଛି ନାହିଁ।
ହୁଁ।
ଆଉ ପିଲାମାନେ ସନ୍ଧ୍ୟା ଆଳୁ ସବୁ ଡ୍ୟାନ୍ସ କରିଥିଲେ। ଡାନ୍ସ ପ୍ରୋଗ୍ରାମ୍ ଥିଲା। ଆଉ ସେମତି କିଛି ପ୍ରୋଗ୍ରାମ ନଥିଲା ପାର୍ଟିସିପେଟ କଲା ଭଳି।
ହଁ ହଁ।
ଆଉ ଫାଷ୍ଟ ଦିନ ଆମେ ସାଙ୍ଗଛୁଆ ସବୁ ଫିଷ୍ଟ କରିଥିଲୁ ଘରେ ରବିବାର ଥିଲା ନା।
ହୁଁ।
ଆଉ ବାକି ଖରା ତ ଯୋଉ ଏମିତି ଘରୁ ବାହାରିବା ପାଇଁ ବି ଇଚ୍ଛା ନଥିଲା କି କୁଆଡେ ବୁଲିଯିବା ବା ପାଇଁ।
ହଁ ଏଇ ବର୍ଷ ଟି ଟିକେ ଗରମ ଖରା ଟା ଟିକେ ଅଧିକ ହିଁ ଥିଲା ଆଉ। ଖରା ଦିନ ପୁରା ପ୍ରବଳ ଖରା ହେଲା। ସ୍କୁଲ ଗୁଡା ସବୁ ଶୀଘ୍ର ଟିକେ ଦେଇଦେଲେ।
ଆଜ୍ଞା ହଁ ପା।
ତାପରେ ଏବେ ଦେଖାଯାଉ ଥଣ୍ଡାଟା କେମିତି ପଡୁଛି। ଆଉ ଏ ବର୍ଷ ଯୋଉ ରେଟ ରେ ସବୁ ମାନେ ଗରମ ଟା ବଢିଛି, ବୋଧେ ଥଣ୍ଡା ବି ସେମିତି ହବ ଆଉ। ଆଉ ଆପଣଙ୍କର କଣ ଘରେ ବାଗାନ ଫାଗାନ ଅଛି ଆମ୍ବ ଫାମ୍ବ ହେଇ?
ଆମ୍ବ ହଁ ଆମ୍ବ ଗଛ ଗୋଟେ ଅଛି।
ଅଛି। ହଁ ଘରେ ମା, ବାପା ସବୁ ଚାଷ ବାସ କରନ୍ତି।
ଉ ଚାଷ ମାନେ ସେମିତି ମାମା ଲଗାଏ ଯୋଉ ବାଡିରେ। ଆଉ ସେମତି ବିଲ ଫିଲ ଆମର ନାହିଁ। ବାଡିରେ ଯା ଏମତି ଲଗେଇଛି ଜହ୍ନି, କାକୁଡି ବି ଏବେ ଲଗେଇଛି। ଝୁଡଙ୍ଗ, ଭେଣ୍ଡି ଏତେ ଲଗେଇଛି ବି। ଲଙ୍କା,
ଭଲ ସବୁ ଘରେ ଘରର ଜିନିଷ ଖାଇବ।
ହଁ ବାଡ଼ିରେ ଗଲେ ଟିକେ ଭଲ ଲାଗେ ବି। ଯୋଉ ବାହାରୁ କିଣିକି ଖାଇବା ଅପେକ୍ଷା, ବାଡିରେ କରିକି ଖାଇଲେ ଭଲ।
ହୁଁ।
ଆପଣଙ୍କର ବାଡିଟା କଣ ଲଗା ଲଗି କରନ୍ତି ନା ନାଇଁ?
ଆମର ତ ସହର ନା ଆମର ଏଇଠି ସବୁ ପାଖରେ ଜାଗା ସେମିତି ନଥାଏ। ଆମେ ଛାତ ଉପରେ କଣ କରୁ ଟିକେ ଯୋଉ। ହଁ ସ୍ପେସ ଟିକେ ଯୋଉ ଛାତ ଉପରେ ଲୁଗାପଟା ଶୁଖେଇବାକୁ କରନ୍ତି। ସେଇଠି ହିଁ ଟିକେ ମାଟି ଫାଟି ଦେଇକି ହେଲେ ଘର ଜିନିଷ ତିଆରି ମାନେ ଲଗା ଲଗି କଲେ। ସେ ଯୋଉ ଫଳ ଧରିବ କେତେ ସୁନ୍ଦର ଲାଗେ ଦେଖ ଦେଖିବା ପାଇଁ। ଯେତେ କିଣା ଖାଇଲେ ବି, ହଁ ଯେତେ କିଣିକି ଖାଇଲେ ବି, କିନ୍ତୁ ଘରେ ଯେଉଁ ଗୋଟେ ତିଆରି କରିବେ। ସେଟା ଗୋଟେ ଅଲଗା ହିଁ। ହୁଁ। ତାପରେ ଏଇଥିରେ ଫୁଲ ଫୁଲ ସବୁ ଯେମିତି କହିଁକିନା ଥଣ୍ଡା ଦିନ ପାଇଁ ଏମତି ଗେଣ୍ଡୁ ଫୁଲ ହେ ହେଲା, ସେବତି ଗଛ ହେଲା ସବୁ ଆଉ। ସେଇଥିରେ ଟିକେ ଟାଇମ ପାସ୍ ହେଇଯାଏ ଆଉ
ହଁ ଗେଣ୍ଡୁ ତଳିିବ ମା ପକେଇଛି। ଛୋଟ ଛୋଟ ଗଛ।
ହୁଁ ମାମା ମାର୍ଗଶିର ମାସରେ ପୂଜା କରନ୍ତିନି କି ଲକ୍ଷ୍ମୀ ପୂଜା?
ଆଜ୍ଞା।
ଝୋଟି ଫୋଟି ପକାଅ?
ହଁ ମୁଁ ପକାଏ।
ହୁଁ। ଆଉ ତାହେଲେ କୁଆଡେ ଏ ବର୍ଷ ବୁଲାବୁଲି ଯାଇଥିଲ ନା ଯିବାର ପ୍ଲାନ୍ କରୁଛ?
ହ ନା ମତେ ତ ବେଶୀ ବୁଲିବା ପାଇଁ ଭଲ ଲାଗେନି କିଛି ଗୋଟେ ପ୍ଲାନ ନାହିଁ।
ରଥଯାତ୍ରା ଦେଖି ଯିବାନି?
ରଥଯାତ୍ରା ତ ଆମ ଗାଁରେ ହବ ଏ ବର୍ଷ ଫାଷ୍ଟ।
ଫାଷ୍ଟ ହବ ଆଚ୍ଛା।
ସେ ଆମର ଯୋଉ ମାଉସୀ ମା ମନ୍ଦିର ପ୍ରତିଷ୍ଠା ହେଇନଥିଲା ଏ ବର୍ଷ ଫାର୍ଷ୍ଟ୍ ପ୍ରତିଷ୍ଠା ହେଲା ତ ଏଇ ବର୍ଷ ହବ। ର ମନ୍ଦିର ହେଇଗଲାଣି ଆମର ଜଗନ୍ନାଥ ମନ୍ଦିର ଛଅ ସାତ ବର୍ଷ ର କିନ୍ତୁ ରଥ ହେଇନଥିଲା ଏଇ ମନ୍ଦିର ହେଇନଥିଲା ବୋଲି ଘୁଣ୍ଡିଚା ମନ୍ଦିର। ତ ଏ ବର୍ଷ ହେବ ଯେହେତୁ ଫାର୍ଷ୍ଟ ହବ ଆଉ।
ହୁଁ ତାହେଲେ ତ ବହୁତ ମଜା ହବ ଆଉ।
ହଁ ଏବ ବର୍ଷ ପୁରା ମାନେ ଆଜ୍ଞା।
ବାହାରେ ସବୁ ଦେଖି ଯାଉଥିଲେ ଏବ ବର୍ଷ ନିଜ ଗାଁ ରେ ହେବ ତ ଭଲ ଲାଗିବ ନା।
ଆମର ପୁରା ତେର ପୁରୀ ହଁ ଯାଇଛି। କିନ୍ତୁ ରଥଯାତ୍ରା ଟାଇମରେ କେବେ ଯାଇନି।
ନାମ ରଥଯାତ୍ରା ରେ ବେଳକୁ ବହୁତ ଭିଡ଼ ହଉଛି। ଏ ପ୍ରଭୁଙ୍କର ଦର୍ଶନ ପାଇବା ମାନେ କୁହନ୍ତିନି କି ଠାକୁର ଯୋଉ ଯେତେବେଳେ ବାହାରକୁ ବାହାରନ୍ତି ସେ ସମୟରେ ଭକ୍ତ ପୁରା ସବୁ ସେଇଠି ଯାଇକି ଉପସ୍ଥିତ ଆଉ ପ୍ରଭୁଙ୍କର ଦର୍ଶନ ପାଇଁ କିନ୍ତୁ ଏତେ ଭିଡ଼ ହଉଛି ଯେ ମାନେ ଇଚ୍ଛା ବି ହଉଛି ପ୍ରଭୁଙ୍କୁ ଦେଖିବା ପାଇଁ ଆଉ ଭିଡ଼ ଦେଖିକି ଡର ବି ଲାଗୁଛି।
ତାପରେ ପୁରୀରେ ତ ସବୁବେଳେ ବି ଭିଡ଼ ଆପଣ ଯେତେବେଳେ ଯାଆନ୍ତୁ କିନ୍ତୁ ଦର୍ଶନ କରିପାରିବେନି କେତେବେଳେ।
ନା ଏବେ ହଉଛି। ଆଗରୁ ଭଲ ଥିଲା ଆମେ ଯେତେବେଳେ ସାତ ଆଠ ବର୍ଷ ଥଡେ ମାନେ ତଳେ ଥରେ ଯାଇଥିଲୁ ପୁରା ଠାକୁରଙ୍କର ପାଖ ପାଖକୁ ଯାଇକି ଦର୍ଶନ କରିକି ଆସିବ ସେତେବେଳେ ଏତେ ମାନେ ଲାଇନ ନଥିଲା ଆଉ ଏ ଏବେ ଯୋଉ ନିୟମ ଫିୟମ ହେଇଛି କିଛି ନଥିଲା ହୁଁ।
ବି ଦର୍ଶନ ଗୋଟେ କରି ଦେଇଛନ୍ତି ତ ସେଟା ଏବେ ଗୋ ତ ଅଲଗା ପ୍ରକାର ହେଇଗଲାଣି ଆଉ
ଏବେ କଣ ନା ଯିବ ହେଲେ ତିନି ଚାରି ଘଣ୍ଟା ଲାଇନରେ ଛିଡା ହବ ସେ ଯେତେବେଳେ ଠାକୁରଙ୍କର ରୀତିନୀତି ହେଲେ ପୁଣି କବାଟ ବନ୍ଦ ହେଇଯିବ ପୁଣି ସେଠି ଅପେକ୍ଷା କର ଆଉ ତାପରେ କେତେବେଳେ ଆପଣଙ୍କର ଅ ଆସିବ ଲାଇନ ତାପରେ ଯାଇକି ଆପଣ ଦର୍ଶନ କରିବେ। ସେଇଠି ଯୋଉ ମନ୍ଦିର ଭିତରକୁ ପହଞ୍ଚି ଗଲା ପରେ ଯୋଉ ଉ ଲାଇନ କରିକିରି ଠାକୁରଙ୍କର ଯୋଉ ଦର୍ଶନ କରିବାର ଥାଏ ବାବରେ ଏତେ ଭିଡ ଲୋକ ପୁରା ଠେଲା ପେଲା ହେଇ କି ମାନେ ଗୋଟେ ବୁଢ଼ା ବୁଢ଼ୀ ଯୋଉ ଯାଇଥିବେ ମାନେ ପୁରା ଅଣନିଃଶ୍ବାସ ହେଇଯିବେ।
ହଁ ବା ଛୋଟ ଛୁଆବି ସେ
ହଁ ଛୋଟ ଛୁଆ ବି ଯାଇ ଯିବ ତ, ହେଲେ ପୁରା ଠେଲା ପେଲାରେ ପୁରା ଅନିଶ୍ୱାସୀ ହେଇଯିବେ। ହେଲେ କଣ ଠାକୁରଙ୍କର ଟିକେ ଦର୍ଶନ କରିବାର ଇଚ୍ଛା ଥାଏ ବୋଲି
ଦର୍ଶନ ବି ଆପଣ ଠିକ ସେ ବି କରିପାରିବେନି ମାନେ ଏତେ ।
ଏତେ ଭିଡ? ହଁ ଆଉ ଥରେ ଯଦି ଆପଣ ପାର ହେଇଯାଇଛନ୍ତି, ଆଉ ମାନେ ନେକ୍ସଟ ଟାଇମ ଆପଣ ଆସିକିରି ପୁଣି ସେ ଲାଇନ ରେ ଛିଡ଼ାହେଲେ ହେଲେ ଯାଇକି, ଆପଣ ଦର୍ଶନ କରିବେ।
ହଁ ଆଉ, ସେ ଲାଇନ୍ କିନା ସରିଲେ କେ ଆପଣ ଦର୍ଶନ କରିବେ। ସେ ତ ଯୋଉ ଖରାରେ ଠିଆ ହେଇ ହେଇ ପୁରା ଲୋକ
ହୁଁ। କଣ କରିବେ -ଆଉ ତାପରେ ପ୍ରଭୁଙ୍କର ଡୋରି ଲାଗିଥିଲେ ତ, ଯିବେ ଆପଣ ଯେମିତି ହେଲେ। କିଏ ଅଛନ୍ତି ପଇସା ସବୁ, ହୁଁ ପଇସା ବାଲା ସବୁ ଅଛନ୍ତି, ହେଲେ ସେମାନେ ସବୁ ଭି ଆଇ ପି ଟିକଟ କରିକି ଯାଇକି, ଦର୍ଶନ କରିକି ଆସୁଛନ୍ତି।
ସେଇଟା କିନ୍ତୁ ଭଲ ହେଲାନି ଟିକେ।
ଏମିତି କୁହନ୍ତିନି ପ୍ରଭୁଙ୍କ ପାଇବାକୁ ହେଲେ, କଷ୍ଟ କରିବାକୁ ପଡିବ। କଷ୍ଟ କରିଲେ ହିଁ ଇଷ୍ଟା ମିଳିବେ।
ଲାଇନରେ ଯଉ ଛିଡା ହେଇକି କ ଦର୍ଶନ କରିବେ, ତାର ଗୋଟେ ମଜା ଅଲଗା ଅଛି। ହୁଁ।
ଭି ଆଇ ପି ମାନଙ୍କ ପାଇଁ ଯୋଉଟା ଅଲଗା ଗଲେ ସେଇଟା ଠିକ କଲେନି। ସମସ୍ତେ ସମାନ ତ ସେମାନେ କଣ ପଇସା ଅଛି ବୋଲିକି କଣ ସେମାନେ ଏମିତି ଆଗେ ପଳେଇବେ, ଦେ ଦେଖିଦେବେ, ଆଉ ସମସ୍ତେ ସେଠି ଖରାରେ ଠିଆ ହେଇଥିବେ।
ହୁଁ। କଣ କରିବେ ଆପଣଙ୍କର ଯେ ସମୟରେ ସମୟ ଆସିବ, ଆପଣ ସେତେବେଳେ ହିଁ ଯାଇ କି ଦର୍ଶନ କରିପାରିବ।
ଆଉ ଏବେ ତ ଟିକେ ଟିକେ ବର୍ଷା ଛାଡିଲାଣି ଟିକେ ଖରା ବି ହେଲାଣି।
ଆଛା, ଘରେ ଆଉ କିଏ ଅଛନ୍ତି?
ହଁ ଅଛନ୍ତି, ସମସ୍ତେ ଆମର ଆଁ ଗାଁରେ ସବୁ ରୁହନ୍ତି, ଭାଇ ସବୁ। ଆଉ, ଆମେ ସବୁ ସହରକୁ ଜବ କଲା ବେଳକୁ, ଆମେ ସବୁ ସହରକୁ ପଳେଇ ଆସିଛୁ, ହେଲେ ଗାଁ ରେ ସବୁ ଛୁଟି ହେ ଗରମ ଛୁଟି ହେଲା ବେଳକୁ ସବୁ ବୁଲାବୁଲି କରିକି ଆସନ୍ତି ଆଉ।
ଏବେ ଏଠି ଆପଣ ଆଉ ପିଲାମାନେ?
ହଁ ଆମର ଶାଶୁପା ସବୁ ଅଛନ୍ତି, ଶଶୁର ନାହାନ୍ତି।
ଆଜ୍ଞା।
ହେଲା ତ ସବୁ ପରୀକ୍ଷା ସମୟ, ପୁରା ବ୍ୟସ୍ତ ସବୁ ଆଉ।
ହଁ।
ଆମର ପାଖରେ ବି ମନ୍ଦିର ଅଛି, ସେଠି ବି ରଥଯାତ୍ରା ସବୁ ଭଲ ହଉଛି, ମାନେ ତିନି ଚାରି ଜାଗା ସବୁ ରଥ ବାହାରୁଛି।
ହୁଁ, ଆଜ୍ଞା।
ହଉ ତାହେଲେ ଠିକ ଅଛି ଆଉ, ଆଉଥର ପରେ କେତେ ଆଡେ କଥା ହବା।
ଆଜ୍ଞା।
ରହୁଛି?